ହ୍ୟାଲୋ। ହଁ ମୁଁ ତମକୁ କିଛି କୋଶ୍ଚିନ୍ ପଚାରି ତମେ ଆ ଉତ୍ତର ଦବ। ପ୍ରଶ୍ନ ପଚରୁଚି ତମେ ଉତ୍ତର ଦବ।
ଆଜ୍ଞା।
ଛି ଗୋଟିଏ ମିନିଟରେ ଝେ ଟିପିଟି ପିଟି ହୃଦୟ କେତେଥର ସ୍ପନ୍ଦନ କରିଥାଏ? ପ୍ରାୟ ତଃ ପାଇଁ ସହ ଥର। ବିଶ୍ଵର ସବୁଠାରୁ ସୁନ୍ଦର ପକ୍ଷୀ ଆ କିଏ?
ସୁବର୍ଣ୍ଣ ତିହାର।
ଭାରତର ପ୍ରଥମେ କାହାର ଆଧାର୍ କାର୍ଡ ତିଆରି ହୋଇଥିଲା?
ରମ୍ଜାନା ସୋନା ଜାନ୍। ଜନି
ଖଚାଲାଣି କଣ ଖାଇବା ତାର ଶରୀର କ୍ଷତ ଅଂଶ ପ୍ରାୟତଃ ଅ ଭଲ ହୋଇଥାଏ।
ବାଦାମ୍।
ଆମ ଭାରତୀୟ ପୋଲିସ୍ କେଉଁ ବ୍ୟକ୍ତିଙ୍କୁ କେବେ ବିି ଗିରଫ କରିପାରିବେ ନାହିଁ? ଆମ ଭାରତୀୟ ପୋଲିସ କେବେବି ଆଉ‌କା ଅହ ଏମ୍ ପି‌ ଙ୍କୁ କେବେବି ଗିରଫ୍ ଗିରଫ୍ କର୍ପାରିବେ ନାହିଁ। ଆସ୍ତେ କେଉଁ ବ୍ୟକ୍ତି କେବଳ ମାତ୍ର ସିଏ ହିଁ ଫାଶୀ ଦଣ୍ଡକୁ କ୍ଷମା କରିପାରିବେ।
ରାଷ୍ଟ୍ରପତି।
ମଣିଷର ଆତ୍ମାର ଓଜନ କେତେ?
କଣ।
ମଣିଷର ଆତ୍ମରୋଜନ କେତେ?
ଏକୋଈସି ମାତ୍ର ଜନ୍ମ ଏ ହେ
ଭାରତର ପ୍ର ଥୁମ ପରମାଣୁ ଶକ୍ତି କେନ୍ଦ୍ର କେଉଁଠି ଅବସ୍ଥିତ? ପାରାଦୀପ୍ ବିସ୍ଵ ର ସବୁଠାରୁ ଉଚ୍ଚତମ ଭବନ କଣ?
ବ୍ରୁଜ୍ ଖଲିଫା।
ଭାରତର ପ୍ରଥମ ପେଟ୍ରୋଲ୍ ଅ ମେଟ୍ରୋ ରେଳ କେଉଁ ସହରରେ ଚାଲି ହୋଇଥାଏ?
କୋଲକାତା।
ଓଡ଼ିଶାର ସବୁଠାରୁ ବଡ ଜଳପ୍ରପାତ କଣ?
ପରେଇ ପାଣି ପର
ବିଶ୍ୱର ସବୁଠାରୁ ଦ୍ରୁତତମ ଟ୍ରେନ୍ କଣ?
ବିଶ୍ୱର ସବୁଠାରୁ ଦ୍ରୁତମ ଟେନ୍ କଣ? ଆମ୍
ଭାରତର ପ୍ରଥମ ସମ୍ବାଦ ପତ୍ରର ନାମ କଣ?
ମାଙ୍ଗଲ୍ ଗଜେଟ୍ କାର୍ଯ୍ୟ ସ୍ତର
ଗୋଟେରେ ଦେ ସେତୁର ନାମ କଣ?
ତାନ୍ୟାଙ୍ଗ କୁନସାନ।
ଭାରତର ପ୍ରଥମ ମହିଳା ଡାକ୍ତର କିଏ?
ଆନନ୍ଦିବାଇ ଜୋଶୀ।
ଭାରତର ପ୍ରତ୍ୟେକ ରାଜ୍ୟର ଜିଲ୍ଲା ସଂଖ୍ୟା କହିବ।
ଆଜ୍ଞା ଆନ୍ଧ୍ରପ୍ରଦେଶ ଫୁଣି ଇଷ୍ଟୁଚିତା
ଉଁ ତେଇଶିଟି ଜିଲ୍ଲା
ଛତିଶିଟି ଜିଲ୍ଲ, ରାଜସ୍ଥାନ ପଚାଶଟି, ବିହାର
ଆସାମ ତ ବିହାର ହୋଉଚି ଥାର୍ଟି ଏଇଟିଟା ଜିଲ୍ଲା।
ଆସାମ
ପଇଁତିରିଶଟି ଜିଲ୍ଲା। ଏଗାରଟି ଜିଲ୍ଲା। ଅଟତିରିଶଟି ଜିଲ୍ଲା। ତେତିଶଟା ଜିଲ୍ଲା ତେତିଶଟି ଜିଲ୍ଲା ଗୋଟିଏ ଜିଲ୍ଲା, ଦିଇଟା ଜିଲ୍ଲା
ତ୍ରିପୁରା?
ଏଗାରଟି ଜିଲ୍ଲା।
ଗୁଜୁରାଟ?
ତେତିଶଟି ଜିଲ୍ଲା। ଉତ୍ତରପ୍ରଦେଶ ଏସ୍ କେ
ସେସନ୍ ସିକ୍ଟିନ ହରିୟାଣା?
ବାଇଶିଟି ଜିଲ୍ଲା। ତେଇଶଟି ଜିଲ୍ଲା ତେରଟି ଜିଲ୍ଲା ହିମାଚଳ ଏଗାରଟି ଜିଲ୍ଲା ବାରଟି ପଶ୍ଚିମବଙ୍ଗ? ତେରେ ଏଁ ତେତିଶିଟି ଜିଲ୍ଲା ଚବିଶିଟି ଜିଲ୍ଲା ହୁଁ। ଏକତିରିଶଟି ଜିଲ୍ଲା। କେରଳ? ଚଉଦଟି ଜିଲ୍ଲା। ମଧ୍ୟପ୍ରଦେଶ? ପଞ୍ଚାବନଟି ଜିଲ୍ଲା। ଭାରତ ମହାରାଷ୍ଟ୍ର ହେଉଚି ଛତିଶିଟି ଜିଲ୍ଲା ମଣିପୁର ଷୋଳଟି ଜିଲ୍ଲା ବାରଟି ଜିଲ୍ଲା
ଆଉ ପଶ୍ଚିମବଙ୍ଗ ତେଇଶିଟି। ହୁଁ ମିଜୋରାମ ମିଜୋରାମ୍ ଏଗାରଟି ନାଗାଲ୍ୟାଣ୍ଡ
ନାଗାଲ୍ୟାଣ୍ଡ ଷୋଳଟି ଜିଲ୍ଲା।
ଏବେ ତମେ ଆମକୁ ଆଉ କିଛି ପଚାରୁଚି। ହାଲୋ-ହାଲୋ। ଆଉ ଆଜି ତମେ କଣ ଖାଇଚ?
ମୁଁ ଆମର ଆଜି ହେଇଥିଲା ଭାତ ଆଉ ଚିକେନ୍ ତରକାରୀ ଆଉ ସାଲାଡ଼।
ସାଲାଡ, ଚିକେନ୍, ଭାତ ବଢ଼ିଆ ଖାଇବା ଖାଇଛନ୍ତି ଆଉ।
ଆଜ୍ଞା ଆପଣ କଣ ଖାଇଚନ୍ତି?
ମୁଁ ଆଜି ଆମର ଆଜି ମାଛ ହେଇଥିଲା। ସାଲାଡ ହେଇଥିଲା ପାମ୍ପଡ଼ ହେଇଥିଲା ଆଉ ଭଜା ହେଇଥିଲା ଡାଲି ହେଇଥିଲା।
ମୁଁ ଆପଣଙ୍କୁ ଷ୍ଟେଟ୍ କ୍ୟାପିଟାଲ୍ ପଚାରୁଚି।
ହ ହ
ଆଉ ମୁଁ ହଁ। ଆ ମୋର ସ୍କୁଲ୍ ନାହିଁ ମୁ ଏବେ କଲେଜ୍ ଯାଉଛି ଆମ୍ଭେ ଏବେ ଯାଉଅଛନ୍ତି ଗୀତମ୍ କଲେଜ୍।
ଗୀତମ୍ କଲେଜ୍ ମାନେ ତା ଟା କଣ ପୂର୍ଣ୍ଣ ନାମ ଟା କଣ?
ହଁ ଗାନ୍ଧିଇନ୍ଷ୍ଟଟିଟ୍ୟୁଟ୍ ଅଫ୍ ଟେକ୍ନଲଜଜି ଆଣ୍ଡ୍ ମାନେଜମେଣ୍ଟ।
ଆ ସେଇଠି କଣ କରୁଚ?
ସେଇଠି ବିଟେକ୍ କରୁଚି।
ବ୍ୟାଚଲର୍ ଅଫ୍ ଟେକ୍ନୋଲଜି। ଆଉ ସେଇଟା କହିପାର ନାହାନ୍ତି।
ଆପଣ ତ ଜାଣିଛନ୍ତି ଆଉ କଣ କହିବି।
ଆପଣଙ୍କୁ ବୋଧେ ଆସୁନଥିଲା। ଆପଣଙ୍କୁ ତ ଆସୁନଥିଲା ଆଉ। ଆ ଆଚ୍ଛା ଆଉ ଆପଣଙ୍କ କିଏ କିଏ ଅଛନ୍ତି?
ହୁଁ ମୁଁ ଅଛି ମୋର ଗୋଟେ ଭାଇଟେ ଅଛି ଆମ ମା ଟେ ଆମ ବାପା ଟେ ଆଉ ଗୋଟେ ଭଉଣୀ ଟେ
ଓହୋ ଆପଣଙ୍କ ଗାଁ କୁଆଡେ?
ନୟାଗଡ଼ କୋଉଠି?
ହଉ। ହ୍ୟାଲୋ। ଆପଣ ମାନେ ଏବେ ସେ ଯୋଉ ଭିତରେ ମାନେ ସେଇଟା ମାନେ କଣ କଣ ପଢାଉଛି କହିଲେ ଟିକେ ସଜେକ୍ଟ?
ହଁ, ମୁଁ ନେଇଛି ମାନେ କମ୍ପ୍ୟୁଟର ସାାଇନ୍ସ ଅଫ ଏଞଜିନିୟରିଂ ଏ ତ ସେଥିରେ ପଢା ହଉଛି ସବଜେକ୍ଟ ଅଛି। ସେଇ ଆମର ପ୍ଲସ୍ଟୁରେ ଯାହା ଥିଲା ଆଉ। କଣ କ୍ଲାସ ଫ୍ଲାସ୍ ଅଛି ନା ଗୋଟେ
ଆପଣଙ୍କ ପେଣ୍ଟ ଚିରିଯାଇଚି।
ହ୍ୟାଲୋ।
ହ
ଆପଣଙ୍କୁ ରୋଷେଇ ଆସେ? ଆପଣଙ୍କର ରୋଷେଇ ଆସେ?
ଆଜ୍ଞା। ଆସେ।
କଣ ରୋଷେଇ କରନ୍ତି?
ସବୁ ଆସେ।
ସବୁ ମାନେ କଣ ଭେଜ ନନ ଭେଜ କୋଉଟା କରିବାକୁ ଭଲ ଲାଗେ?
ସରେ ମ ହ୍ୟାଲୋ। ହ